ଆଉ ହାଲୋ। ହାଲୋ। ହଁ। ସାଙ୍ଗ କଣ କରୁଚୁ।
ହଁ ସାଙ୍ଗ ଏଇ ଶୋଇବାକୁ ଯା ଥିଲି ଆଉ ତୁ କଣ କରୁଚୁ। ଶୋଇବାକୁ
ହୁଁ। ମୁଁ ବୁଲୁଛି ଗଛ ତଳେ।
ଆଉ ଗରମ ହଉ
ଆଉ ସମସ୍ତେ ଭଲ। ଗରମ ହଉ ସେ ଯୋଉ ଗ
ହଁ ଭଲ ଅଛନ୍ତି ସମସ୍ତେ ଆଉ। ଆଚ୍ଛା। ଆଉ ଆଉ ଆରେ ଅଷ୍ଟପ୍ରହରୀ ତମ ଆଡେ ହୁଏ କି ନାହିଁ। ତୁ କରୁ କି ନାହିଁ। ଅ ଷ୍ଟପ୍ରହରି ହଁ ଭଲ ସମସ୍ତେ। ମୁଁ କହିଲି କି ହଁ ସେ ଅଷ୍ଟପ୍ରହରି ହୁ କି ନାହିଁ।
ଆମ ଆଡେ ଅଷ୍ଟପ୍ରହରି ହୁଏ। ଠାକୁରଙ୍କ ନାମ ଯଜ୍ଞ ହୁଏ।
କେମତି କଣ ସବୁ ହୁଏ। ତୁ କରୁକି ନାହିଁ ଟିକେ କହିଲୁ ମତେ।
ପ୍ରଥମେ କଳସ ବୁଡାନ୍ତି।
ହଁ।
ତାପରେ କୀର୍ତ୍ତନ କରନ୍ତି। ସବୁ ଗାଁ ରୁ ଲୋକ ଆସନ୍ତି କୀର୍ତ୍ତନ ମଣ୍ଡଳୀ କୀର୍ତ୍ତନ କରନ୍ତି। ପ୍ରହରୀ ମାନେ ଆଠ ଆଠଟା ପ୍ରହର ଆଠଟା ପ୍ରହର ମାନେ କେତେ ଅଢେଇ ଦିନ। ଅଢେଇ ଦିନରୁ ଦି ଦିନ ହବ ଲାଷ୍ଟ ଦିନ ହଉଛି। ନଗର ନଗର ଦିନ ଅବଶେ କୀର୍ତ୍ତନ କରି ଗାଁ ଚାରିପଟ ବୁଲନ୍ତି। ବୁଲନ୍ତି। ଛୋଟ ଛୁଆମାନେ ଚକୋଲେଟ୍ ଗୋଟାନ୍ତି। ଲୋକମାନେ ଖୁସିରେ ଫିଙ୍ଗନ୍ତି ଛୋଟ ଛୁଆମାନେ ବୁଲନ୍ତି। ସମସ୍ତେ ମଧ୍ୟ କୀର୍ତ୍ତନ କରନ୍ତି। ସମ ସମସ୍ତଙ୍କୁ ମଧ୍ୟ ଭଲ ଲାଗେ ପଣା। ବେଲ ପଣା ଗୁଡ ପଣା। ଥଣ୍ଡା ମଧ୍ୟ ସମସ୍ତେ ଦିଅନ୍ତି। ଆ ତମ ଆଡେ କଣ କେମିତି ପାଳନ କରନ୍ତି।
ହଁ ଆମର ତ ସେମିତି ଆମର ପ୍ରତିବର୍ଷ ଅଷ୍ଟପହରୀ ଭଲ ଭାବରେ ପାଳନ କରା ହଏ ଆମର ଅଷ୍ଟପହରୀ ହବାର ଆଠ ଦିନ ପୂର୍ବରୁ ଯୋଉମାନେ ସବୁ କଳସ ବୁଡ଼ାନ୍ତି ଏ ସେମାନେ କଣ କରନ୍ତି ଆମ କାହା ଜମ ଜଙ୍ଗଲକୁ ସମସ୍ତେ ଯାଆନ୍ତି ଟ୍ରାକ୍ଟର ନେଇକି ଯାଆନ୍ତି ସବୁ ମାନେ ଯୋ ଡାଳ ଯୋଉ ଗଛ ଡେଡ୍ ମେଣ୍ଟ ମାନେ ଡାଳ ପତ୍ର ସବୁ ହାଣିକି ଆଣିକି ଏକାଠି କରିକିନା ସେଇ ଟ୍ରାକ୍ଟର ରେ ସବୁ ଆଣନ୍ତି ଯଉ ମାନେ ଯୋଉ ଜାଗାରେ ଅଷ୍ଟ ପହରି ହୁଏ। ସେଇ ପୁଞ୍ଜ ଉପରେ ସେ ମାନେ ଡାଳ ସବୁ ମାନେ ପକା ହୁଏ ଆଉ ସେଇ କୁଞ୍ଜର ଚାରି ପାଖରେ ସବୁ ଡାଳକୁ ସବୁ ସାଇଜ କରିକି ହାଣିକି ତା କୁ ପୋତନ୍ତି ଆ ପୋତିକି ସେଇ ଡାଳର ଯୋଉ ରହୁଛି ତା ଯୋଉ କଣ ଇଏ ପୁୁରା ମଝିର ମଝି ମ ରହୁଛି ସେ ମଝୀ ଅନୁସାରେ ସବୁ ବିଭିନ୍ନ ପ୍ରକାର ଫୁଲ ଦେଇକି ସବୁ ସଜାନ୍ତି ଆଉ ତ ଅଷ୍ଟପହରୀର ଦି ଦିନ ପୂର୍ବରୁ ଆମର ସବୁ ଟେଣ୍ଟ ବାଲାକୁ ଡାକିକି ସବୁ ଟେଣ୍ଟ ଭଲ ଭାବରେ ସଜାସଜି କରନ୍ତି ଆଉ କଣ ପତକା ଟାଙ୍ଗନ୍ତି ଝାଲେର ପତକା ଏ ସବୁ ବେଲୁନ ସବୁ ଜିନିଷରେ ଏମିତି ସବୁ ସଜାସଜି ହୁଏ ଆଉ କଣ ଆଉ ଯେମିତି ଅଷ୍ଟପ୍ରହରୀର ଗୋଟେ ଦିନ ପୂର୍ବରୁ ଗୋଟେ ଦିନ ପୂର୍ବରୁ ମାନେ ଅଷ୍ଟ ଅଷ୍ଟପ୍ରହରୀର ପୂର୍ବ ଦିନ ରାତିର ମାନେ ମାନେ ସକାଳ ପାଇଲେ ଅଷ୍ଟପହରି ସେଦିନ ଭୋରୁ କଣ କରନ୍ତି ନା ଯିଉମାନେ ସବୁ କଳସ ବୁଡ଼େଇଥାନ୍ତି ସେମାନେ ଆମ ଗାଁ ନାଳକୁ ଯାଆନ୍ତି। ସମସ୍ତେ ତାଙ୍କର ଗାଧୁପାଧୁଆ କାମ ସାରିକି ତାମାନେ ଧୋତି ତଉଲିଆ ତାଙ୍କ ନୂଆ ବସ୍ତ୍ର ପରିଧାନ କରି ସେଦିନ କଳସରେ ପାଣି ଆଣିକି ପଳସ ଆଣିକି ରଖନ୍ତି ସେଇ ଠାକୁରଙ୍କ ପାଖରେ ରଖିକି ସେଇଠି ପୂଜା ଅର୍ଚ୍ଚନା କରିଥାଏ ଆମ ଜଣେ ବ୍ରାହ୍ମଣଙ୍କୁ ଡାକି ପୂଜା କରିଥାଉ ହୁଁ ତାପରେ ପ୍ରସାଦ ବି ହୁଏ ଦିନ ବେଳେ ପ୍ରସାଦ ହୁଏ ରାତିରେ ବି ପ୍ରସାଦ ହୁଏ ତାପ ତାପରେ ଆମର ତ ଅ ସେଟା ପ୍ରଥମ ଦିନ ସେମିତି ହୁଏ ତାପରେ ସେଇ ପ୍ରଥମ ଦିନ କଣ କୁଏ ନା ସେଇଦିନ ପ୍ରଥମ ଦିନଟ ସେମିତି ଯାହାହଲେ ତାପରେ ଦ୍ଵିତୀୟ ଦିନ ତାପ ଦିନ କଣ ହୁଏ ନା ଆମର ବାହାରୁ କୀର୍ତ୍ତନିଆ ଦଳ ସବୁ ଆସନ୍ତି ଚାରି ପାଞ୍ଚ ଦଳ ସବୁ ବାହାରୁ କୀର୍ତ୍ତ କୀର୍ତ୍ତନିଆ ଦଳ ଆସନ୍ତି ସେମାନେ ସେମିତି ସେ କୀର୍ତ୍ତନ କରନ୍ତି ସେମାନେ ଯେମତି ରାଧାକୃଷ୍ଣ ବେଶ କିଏ ଶିବ ପାର୍ବତୀ ବେଶ ଏମିତି ସବୁ ହୁହନ୍ତି ବିଭିନ୍ନ ପ୍ରକାର ବେଶ ଧରିକି କୀର୍ତ୍ତନ କରନ୍ତି ଆମ ଗାଁ ରେ ବି ବୁଲା ହୁଏ ଗାଁ ବୁଲନ୍ତି ଠାକୁରଙ୍କ ସହିତ ସେମାନେ ବୁଲନ୍ତି ଗାଁର ଲୋକ ଲୋକମାନେ ଚକୋଲେଟ ଫିଙ୍ଗନ୍ତି ସବୁ ହୁଏ ତାପରେ ଯେବେ ଶେଷ ଦିନ ହୁଏ ସେଦିନ କଣ କରନ୍ତି ସେମାନେ ଉ ଶେଷ ଦିନ ସେମିତି ଗାଁ ବୁଲିକି ଆସାରିବା ପରେ ସନ୍ଧ୍ୟା ବେଳେ ଆମ କୁଞ୍ଜରେ ସେମାନେ ମାନେ ଆମ କୁଞ୍ଜରେ ଯୋଉ ଠାକୁରଙ୍କ ଯୋଉ କୁଞ୍ଜ ଅଛି ସେ କୁଞ୍ଜ ସେମାନେ କୀର୍ତ୍ତନ କରନ୍ତି ସେମାନେ କୀର୍ତ୍ତନ କରିକି ବାହାରି ସାରିବା ପରେ ଆମ ଯୋଉମାନେ ସବୁ କଳସ ବୁଡ଼େଇଥିବେ ସେମାନେ କଣ କରନ୍ତି ସେ କୁଞ୍ଜ ଭିତରେ ସେମାନେ ତାପରେ କୀର୍ତ୍ତନ କରନ୍ତି ତାପରେ ଯିଏ ଠେକି ଧରି ଥିବେ ଯେଉମାନେ ଥାଆନ୍ତି ସେ ଠେକି ଧରନ୍ତି। ସେ କୁଞ୍ଜର ଚାରୀ ପାଖରେ ସାତ ଭେରା ସେ ବୁଲନ୍ତି ମାନେ ଠେକି ଧରିକି ପାୟ ସମସ୍ତଙ୍କୁ ଉପରେ ପାଣି ଛିଞ୍ଚନ୍ତି ଆଉ ସମସ୍ତେ ଠାକୁରଙ୍କ ନାମ ଯଜ୍ଞ କରୁଥିବେ ସାତଭେରା ବୁଲିକି ପାଣି ଛିଞ୍ଚନ୍ତି ପାଣି ଛିଞ୍ଚିବା ପରେ ସାତଭେରା ଯେତେବେଳେ ଶେଷ ହେଇ ଯିବ ସମାପ୍ତ ହେଇଯିବ ସେଇ ଟାଇମ୍ ରେ କଣ କରନ୍ତି ନା ସେଇ ଯୋଉ ଠେକି ଟାକୁ ସେ ତଳେ ତଳେ ପକେଇ ଦିଅନ୍ତି ଯାହା ଦ୍ଵାରା କି ସେ ଠେକିରେ ଯେମିତି ପଇସା ଥାଏ ଫୁଲ ଥାଏ କଉଡି ଥାଏ ଯାହା ସବୁ ଜିନିଷ ଥାଏ ସମସ୍ତେ କଣ କରନ୍ତି ନା ମାଡ଼ାଗୋଳ ହେଇକି ସମସ୍ତେ ସେ ପଇସାକୁ ଗୋଟାନ୍ତି ସେ ପଇ ସମସ୍ତେ କୁହନ୍ତି କି ସେ ପଇସାକୁ ନେଇକି ଘରେ ରଖିଲେ ଶୁଭ ବୋଲି ଯେଉଁ ସବୁ ମାନେ ଯେଉଁ ସବୁ ଜାଗ ଆଗାକୁ ଗଲେ ସେ ପଇସା ନିଜ ପର୍ସ ହଉ ବା ନିଜ ବ୍ୟାଗରେ ହଉ ନେଇକି ଗଲେ ଶୁଭ ମାନେ ଶୁଭ ଫଳ ମିଳେ ଆଉ ସେଥିପାଇଁ ସମସ୍ତେ ସେ ପଇସା ଗୋଟେ ନେଇକ ଘରେ ଦେଖନ୍ତି ଏ ସବୁ ଜିନିଷ ସମସ୍ତେ ପରେ ସମସ୍ତେ ପ୍ରସାଦ ପାଇକି ଘରକୁ ଯାଆନ୍ତି ଆଉ ଏମ ସବୁ ହୁଏ ଆଉ
ହଁ ହଁ
ହଁ ଆଉ ତମ ଟେ ଆଉ କଣ କେମିତି ହୁଏ
ଆମ ଆଡେ ବି ତ ସେମିତି ନଗର ବୁିଲିଲା ପରେ ଯିଏ ମୁଖ୍ୟ କଳସିଆ ହୋଇଥାନ୍ତି।
ହଁ
ସିଏ ସେ କୁଞ୍ଜ ଚାରିପଟେ ବୁଲନ୍ତି ଠାକୁରଙ୍କ ଥାଳି ଧରିକି ତାପରେ ଶେଷରେ ଠାକୁରଙ୍କ ହାଣ୍ଡି ଧରି ଦଧିଆ ହାଣ୍ଡି ଧରି ସାତ ଭେରା ବୁଲନ୍ତି ବୁଲିଲା ପରେ ହାଣ୍ଡିଟିକୁ ପକାନ୍ତି ପକେଇଲା ତ ଦ୍ଵାରା ପକେଇଲା ପରେ ଯୁବ ହଉ କି ଲୋକ ହୁଅନ୍ତୁ ସେ ସେ ପଇସାଟାକୁ ଗୋଟାନ୍ତି ତୁ ଯେମିତି କହିଲୁ ସବୁ ରଖିଲେ ଶୁଭ ସେଇଟା ସମସ୍ତେ ସେମିତି ପଇସା ଠାକୁରଙ୍କ ପଇସା ନବା ପାଇଁ ନିଜ ନିଜ ଭିତରେ ମାଡ଼ଗୋଳ ହୁଅନ୍ତି ସେଟା ତ ମାଡ଼ଗୋଳଟା ଏଥିରେ ରହୁଛି ଠାକୁରଙ୍କର ମାନେ କଣ ଖୁସି ପାଇଁ ସେଥିରେ କା ନିଜ ନିଜ ଭିତରେ ହୁଏ। ରାଗରୁଷା ନାହିଁ ଠାକୁରଙ୍କ ପଇସା ପାଇଁ ନିଜ ନିଜ ଭିତରେ ଟିକେ ଠେଲା ପେଲା ହୁଅନ୍ତି। ଶେଷରେ ସମସ୍ତେ ହୁଁ ଯେଉଁ ମାନଙ୍କୁ ସବୁ ମାନେ କଣ ପାଣି ଢଳାଯାଏ ଯେଉଁମାନେ ସବୁ କାଦୁଅ ହୋଇଥାନ୍ତି ସେମାନେ ନିଜ ନିଜ ଭିତରେ ଯାଇ ତାପରେ ଶେଷରେ ଗାଧୋଇ ହୋଇ ଆସି ଗାଁରେ ସମସ୍ତ ଲୋକଙ୍କୁ ବାଣ୍ଟନ୍ତି। ପ୍ରସାଦ ସେବନ କରନ୍ତି।
ଯାହାହୋଉ ଆମ ଆଡେ ବି ସେମିତି ହୁଏ ଯାହା ହୋଉ ଖୁସି ଲାଗିଲ ତୋ କଥା ମତେ ଶୁଣିକି ଆଉ ଏ ବର୍ଷ ଅଷ୍ଟପ୍ରହରି ତୁ ନିଶ୍ଚିନ୍ତ ଆମ ଗାଁକୁ ଆସିବୁ।
ହଁ ହଁ
ହଁ
ତମ ଆଡେ କଣ କେମିତି ପାଳନ କରାଯାଏ।
ଏ ସବୁ ଜିନିଷ କହିଲି ଏମିତି ସବୁ ହୁଏ ଆଉ କଣ ଏ ବର୍ଷ ଏ ବର୍ଷ କହୁଛି କଣର କହୁଛନ୍ତି ବାର ବର୍ଷ ପୁରି ଯିବ ତ ହଁ ତ ଏ ବର୍ଷ ଟିକେ ଆଉ ଟିକେ ଟିକେ ବଡ ଆକାରରେ ଟିକେ ଆୟୋଜନ କରିବେ ଯେମିତି କିି ଗାଁର ଝିଅ ସବୁ ଝିଅ ସବୁ ମାନେ ବାହା ହେଇକି ତାଙ୍କ ଶାଶୁ ଘରକୁ ଯାଇଛନ୍ତି ହାରି ସମସ୍ତେ ତାଙ୍କୁ ନିମନ୍ତ୍ରଣ ଦେବେ? ସମସ୍ତଙ୍କର ଶହ ପରିବାର
ଅ ହୋ
ସମସ୍ତ ନାଇ ଲୁଗା, ପୋଷାକ ହଁ ଆଇଲା ଡରିଚି ଏଇ ସବୁ ଜିନିଷ ରହିଛି ଆଉ, ଆଉ ତମ ଆଡେ କେମିତି କଣ ହୁଏ?
ଆମର ସେମିତି, ଯେଉଁମାନେ ମଧ୍ୟ ଯେଉମାନେ ବାହାରେ ରୁହନ୍ତି ସେମାନେ ମଧ୍ୟ ଠାକୁରଙ୍କ ପୂଜାରେ ଯୋଗ ଦେବା ପାଇଁ ଆସନ୍ତି। ତମ ଆଡେ କଣ କେମିତି ତୁ ଯାଉନା ନା ବୋଲି
ନାଇଁ ମୁଁ ମୋ ଛୋଟବେଳେ ଯାଏ ଏବେ ତ ବଡ ପିଲା ଟିକେ ହେଇବନି ଆଉ କଣ ଯିବି ଆମଠୁ ଛୋଟ ଛୋଟ ପିଲାମାନେ ଯୋଉମାନେ ସବୁ ଗାଁରେ ଅଛନ୍ତି। ଛଟ ଛୋଟ କୁଣ ଛୁଆାନମାନେ ଯାଇକି ଚକଲେଟ ଗଟଉଛନ୍ତି ଆଉ
ଓହୋ ନା ବୁଲି ଯାଉ ନା ନାଇଁ
ବଲଲି ହଁ ସମତି ଯଏ
ଓହୋ କେମିତି ଲାଗେ ଠାକୁ ରଙ୍ଗ
ହଁ ମତେ ତ ବହୁତ ଭଲ ଲାଗେ ମୁଁ ପ୍ରତିବର୍ଷ ଯାଏ
ହଁ
ଯାଉ ସେଇଠି ଦଧି ଆଣ୍ଡି ମାନେ ଯେତେବେଳେ ଭଙ୍ଗା ହୁଏ ସେଟ ସେଇ ସମୟରେ ବି ଆମେ ସେଇଠି ଦେଖୁ ହଁ ଠାକୁରଙ୍କୁ ଦର୍ଶନ କରୁ ଆମକୁ ବହୁତ ଭଲ ବି ଲାଗେ ପ୍ରସାଦ ସେବନ କରୁ ତାପ ଘରକୁ ଆସୁ ଆଉ
ହଁ କେଉଁ କେଉଁ ପ୍ରକାର ଆଇଟମ୍ ମାନେ ଠାକୁରଙ୍କ ପ୍ରସାଦ ହୋଇଥାଏ।
ଆମର ସେମିତି ଅରୁଆ ଭାତ ଡାଲମା ଖଟା ପାସ୍ ପାମ୍ପଡ ମିକଚର ଏ ସବୁ ଜିନିଷ ହେଇଥାଏ ଆଉ
ହଁ ହଁ ଆମର ତ ସେମିତି ଅରୁଆନ୍ନ ଡାଲମା ଅଟା ପାସ୍ ମିକ୍ସଚର୍ ଆଉ ପୋଟଳ ଆଉ ଅନ୍ୟ ଆହୁରି ଅନେକ ପ୍ରକାର ପ୍ରସାଦର ଆୟୋଜନ ହୋଇଥାଏ। ଗାଁର ଯୁବକମାନୋନେ ସମସ୍ତଙ୍କୁ ପ୍ରସାଦ ବାଣ୍ଟନ୍ତି ସମସ୍ତେ ଶାନ୍ତିରେ ଖାଇକି ଘରକୁ ଯାଆନ୍ତି।
ଆଛା ଯାହା ହଉ ମତେ ବି ବହୁତ ଖୁସି ଲାଗିଲା ତୋ କଥା ଶୁଣିକି କମାଡ଼ ବି ଠାକୁରଙ୍କୁ ପୂଜା ଅର୍ଚ୍ଚନା କରାହୁଏ ଠାକୁରଙ୍କ ନାମ ଯଜ୍ଞ କରାହୁୁଏ ଯା ମତେ ବହୁତ ଖୁସି ଲାଗିଲା ତ କଥା ଶୁଣିଛି
ହଁ ଆଉ କଣ ସବୁ ପାଳନ କରାଯାଏ।
ଆଉ ତ ସେ ବିଶେଷ କରି କିଛି ହୁଏନି ଏସବୁ ଜିନିଷ ହୁଏ ଆଉ।
ଓ ହୋ। ଆଉ ତମ ଘର ସାନ ଭାଇ ଭଉଣୀ ମାନେ ଯାଆନ୍ତି ନା ନାଇଁ।
ହଁ ସମସ୍ତେ ଆମ ଘରେ ସମସ୍ତେ ଯାାଉ।
ଓହୋ। ସମସ୍ତଙ୍କୁ କଣ ଯୋଗ ଦଉଛି ସମସ୍ତଙ୍କୁ ମଧ୍ୟ ଭଲ ଲାଗୁଥିବ। ଠାକୁରଙ୍କ ପାଖକୁ ଯିବାକୁ କିଏ ନ ରାଜି ହୁଏ ସମସ୍ତେ ରାଜି ହୁଅନ୍ତି। ଖୁସି ମଧ୍ୟ ଖୁସି ମଧ୍ୟ ଲାଗେ ହଉ ସାଙ୍ଗ ମୁଁ ରହୁଛି।
ଠିକ୍ ଅଛି।
ହଉ।